କରିହେଲା ମାନେ ପାଂଶ ଥର ଯୋଉ ଇଏ ହଏ।
କୋଉଟା କହିଲ?
ଲୋ ଥରକରେ ପାଂଶଟା ଆସୁନି କି ତାପରେ ଯାଇଁ ସବମିଟ୍ କରିହଉଚି।
ହଁ ପାଂଶଟା ବା ତିରିଶଟା ଆଇଲା।
ତିରିଶଟା ମାନେ ଉଁ ବୁଝିପାରୁନ କେତେଟା ହେଲାଣି ତମର?
ମୋର ପା ଆଉ ପାଞ୍ଚଟା ବା ଏଇଟାକୁ ଛବିଶଟା ପଇଲା‌।
ଛବିଶଟା ଆଉ ଚାରଟା ନାଇଁ ଜଣୁଙ୍କୁ କରି ହଉଚି ଭଲ କଥା।
ହଁ କରି କରି ହଉଚି ବା ନିହାତି ଦଶ ବାରୁଟା ବି କରି ଚାଲ୍
କେତେଟାରୁ କଲ ଏକୋଇଶ ଠାରୁ କଲ?
ମୁଁ ହଁ।
ଏକୋଇଶି ଠାରୁ ପୁରା କଲଣି ନା ଏକୋଇଶଟା ଥିଲା ବାଇଶିଠାରୁ କଲ?
ନା ନା ଏକୋଇଶଟାରୁ ହିଁ ମୁଁ କଲି କୋଡିଏଟା ଥିଲା ଏକୋଇଶଟା ତମ ପାକ୍ ଉଁ ମଝିରେ ଯୋଉ ହେଲା ନାଇଁ କି ଟିକେ ପ୍ରୋବ୍ଲେମ୍ ହେଲାନି ଭଲ ହେଇଚି ଯାହା ବି ହୋଇଚି ଭଲ ହଉଚି ତମ ସାଙ୍ଗେରେ କଥା ହେଇଯାଉଚି ଭଲ ଲାଗୁଛି।
ହୁଁ ହୁଁ ହୁଁ ଆ ମୁଁ ସେନେଇ ନାଇଁ ଜ ଉଁ ଜଣଙ୍କୁ ତିନି ଥର କରି ହୁଏ ନା ସୀମା ହି ମତେ ଥରେ କରିଥିଲା ଚାର୍ ଥର କରିଦେଇଥିଲା ଆଉ ଥରେ ତା ମାଙ୍କ ସହିତ କଥା ହେଲି ହେଇଗଲା ମୋର ସରିଗଲା ଆଉ
ସେଇ ଯୋଉ ବିଜିଟା ଲେଖିଲା ନାଇଁ ମଝିରେ ସେଇ ସେମତି ମଝିରେ ମଝିରେ ପ୍ରୋବ୍ଲେମ୍ ଦେଖ୍
କଥା ହେଇଗଲିଣି କଲରେ ଫୋନ କରି ଯିଏ କଇବ ଆସ ଆପକୁ ଯୋଉ କଇଦେଲିନି ସେଇ ଦେଖଉଥୁବ କିଛି ଟାଇମ୍ ପେଇଁ ଆଉ। ଫୋନଟା ଭାବୁଚି କୋଉଠି ଚାର୍ଜ ନେଇ କରେଇବେ ଷ୍ଟେସନ ପାଖୁକୁ ମଉସା ନେବେ?
ଆଉ ତାହେଲେ ତମେ ଗୋଟେ କାମ କରୁନ ଯିବ ଚାର୍ଜ ବସେଇଦବ ଏଇାଟା କଥା ହେଇକି?
କିଛି ନାହିଁ କଥା ହୁଅ ସେ ସୁଇଜ୍ ଅଫ୍ ହେଲେ ଯାଇଁ କରିଦେବେ ଆଉ‌।
ହଉ ଅହ୍।
ତାଙ୍କ ସହିତ ନହେଲେ ଚାରିଟାବେଳ ଆଡୁକୁ ଦେଖିଆ କଥା ହେଇଯିବି ଯଦି ବି ଥିବ ନେଟୱାର୍କ ନହେଲେ ରାତିରେ ଆଉ।
ଏତେ କଥା ନା ମତେ ବି କହିବ ହେଲା ମୁଁ କତା ହେଇ ହେଲ୍ପ କରିଦବା ଆଉ ଗୋଟେ ଆମ ଅବସ୍ତା ବି ସେଇଆ ହେଇଥିଲେ।
ନମ୍ବରଟା ନହେଲେ ଦେବି ଆଉ ଚା
ହଁ ହଁ ଆମେ କଥା ହେଇକି ଟିକେ ବ୍ରେକ୍ ନେଇ ଯି ଯିବା ହେଲା ତାପରେ ତମେ ତାଙ୍କୁ କହିବ ତମ ସହ ଦି ଚାରି ଥର ମୋ ସହ ଦି ଚାରି ଥରରେ ହେଇଯିବ।
ହଁ ତାଙ୍କର କେଇଟା ଅଛି ପଚାର ଯଦି ପାଂଶ୍ ଟା ଇଏ ଥିବ ତାହେଲେ ଆରାମସେ ଦି ଦି ଥର କଲେ ହ ଅଳ୍ପ ସମୟ ଭିତେରେ ହେଇଯିବ। ତୁ ଅଧିକ ଥିଲେ କହିବି ଆଉ।
ଅଧିକା ଥିଲେ ଆଜି ଲାଗୁନି ଆଉ ସଇଲା ଭଳିଆ ଯେଦି ଦ ବ୍
ସିଏ ଆଜିକ ଟାଇମ୍ ଦେଇଚନ୍ତି କାହିଁକି ନା ଏଇ ଯୋଉ ପାଗ ସକାଶେ ବୋଧେ ଆଜିିକ ଟାଇମ୍ ଦେଇଛନ୍ତି।
ହଁ ମୁଁ ଆଉ ତାଙ୍କୁ ପଚାରଥିଲି ସିଏ କହିଲେ ହଁ ଆଜି ଗୋଟେ ଦିନ ଟାଇମ୍ ଅଛି ଆଜି ଆଉ କଣକୁହ?
ମଉସା କୁଆଡେ ଗଲେ ଏଇନା ଆସିବେନି କଣ ଗଲେ ଗୋଠେ ମୁଁ ଏ କାମ କରୁଛି ବୋଲି ମୁଁ କାହାକୁ ମୁ ଜଣେଇନିବି କାଇହିଁ କହିଲ ଆମ ଘର ପାଖରେ ଗୋଟେ ଭାଉଜ
ହଁ।
ସେ ମାନେ କଣ କିଲ ତ ମାନେ କଣ କହିବି ଖାଲି ପଇସା ମାଗିବେ କିନ୍ତୁ ଦେବେନି। ମୁଁ ଟ୍ଯିଉସନ କରିଥିଲି ଯେତେବେଳେ ମୁନାଲି ଅ ଅଛି ତମ ପାଖରେ ଦୁଇଶହ ଟଙ୍କା ଦେଲ ମୁଁ ତମକୁ କାଲି ସକାଳେ ଦେବି ନେଇଯିବି ଆଉ କଣ? କହିବି ମାଉସୀ ଘର ତ ମାଉସୀ ମୋତେ ସବୁବେଳେ ଶୋଧିବ ଆଉ ତୁ କଣ ପାଇଁ ତାକୁ ଦେିଲୁୋତେ ମନା ମୋର ଗୁଣ ଗୋଟେ ମୋ ମୁଣ୍ଡ କାମ କରିବନି ଆଉ ସେ ଦେଖୁଛିମୁ ଟିଉସନ କରୁଛି ନା
ହଁ।
ଗୋଟେ ଆସିଲେ ମାଗିଲେ ତାପରେ ଗଲା କାଲି ସକାଳ ବ ସେ ଦି ମାସ ସକାଳେ ହେଇଛି। ଦେବନି ମୋ ମାଉସି ଯୋଉଠୁ କହିବ ଉ ନା ମାଉସୁ ସେଠୁ କହିବ କହିବ ଯୋଉ ମନେ ଦୁଇଶ ଟଙ୍କା କଲେଜ ଦର ଦେଥିଲୁ କେତେ ପୁଣି ଦି ଦିନ ପଳେଇବ। ଆଣିଦବ ମୁଁ ଜମା କହେ ନା ସେ କେତଥର ମାଗିଲେ ଏଇ ଯୋଉ ଏଇ କାମ କରୁ ମାଉସୀ ମାଉସା ଜଣିଛନ୍ତି ଯୋଉୋଟ ସାନ ଭାଉଜ ବୋଲି ଜଣିଛନ୍ତି ଏମାନେ ସବୁ ଜାିଲେ କହିବେ କଣ କର। ଫୋନରେ କାମ ହ ଜାଣ ଲୋକ ସିଏ ବି କାଲି ପଇସା ମାଗୁଥିଲା ମୁଁ କହିଲି ମୁଁ ନାହିଁ ମୁଁ ଖାଲି ମୁଁ ଖାଲି ଅନେଇ ଫୋନ ଗୋଟେ ଆଣିବି ମାନେ ଟିକେ ଭଲ ମୁଁ ପଢିବି ଟିକେ କମ୍ପିେଟିଭ ପାଇଁ ହଉ ଯାହା ହଉ ପଢିବି ଆଉ। ଫୋନ ବି ଚାଲୁନି ଫୋନ ଗୋଟେ କୋଡିଏ ହଜାର ଉପରେ ଆଣିଲେ ଟିକେ ଚାଲିବ ଦଶ ହଜାର ମୁଁ ବଉ କହୁଛି ଏ ଆ ଆଣି ମୁଁ କଆ ଆଣିଥିଲି ସେ ଚାଲୁନି ମୋ ଦେଇ ବି ସେଆ ଆଣିଥିଲା ମୋ ଦେଇ ର ବି ସେଇଟା ଖରାପ।
ନାଇଁ ତମେ ଦେଖ ଟ୍ରାଏ କରି ଭଲ ଟେ ନେଇଆସିଲେ ଆସିଲେ ତମକୁ ସୁବିଧା ହବ ପଢିବାକୁ ସୁବିଧା ହବ ଯାହା ଦେ କାମ ବି କରିବାକୁ ସୁବିଧା ହବ
ହଁ ମୋ ଦିଦି କହୁଥିଲା କି ଆଉ ରହିଯା ଆମେ ଦଶରା ବେଳକୁ ଟିକେ ଅଫର ଥାଏ ମୁଁ ବି ଗୋଟେ ମୋର ଗୋଟେ ଆଣିବି ତୋର ନେଇଆସିବି ମୋର କଣ ବନ୍ଦ ହେଇଯାଉଛି। ନାଇଁ ବନ୍ଦ ହେଇଯାଉଛି ଫୋନ ଅଛି ଅଛି ତ
ତାହେଲେ ବେଶୀ ପ୍ରୋବ୍ଲେମ ହେଇଥାତା ତାହେଲେ ଦେଖ
ସେ କଣ କରିବେ ବର୍ଷା ଉଠେଇଲେ ହବ।
ଫୋନ କେତେ ବର୍ଷ ହେଲାଣି ତମର
ମୋର ଦି ବର୍ଷ କମ୍ପ୍ଲିଟ୍ ହବ ଆଉ ହେଇଗଲାଣି କମ୍ପ୍ଲିଟ।
ଦୁଇ ବର୍ଷ ହ ହଁ।
ଚାଲୁ
ଓଁ ହୋଁ।
ଖରାପ ହେଇଯାଉଛି ଆପ ବେଶୀ ରଖି ହଉନି ମୋର ପିଡିିଏଫ୍ ସବୁ ପଢୁି ରଖୁଥିଲି ନା ପ୍ଲସ୍ ଥ୍ରୀରେ ସେଏ ହଁ ହୟଙ୍ଗ ହଉନଥିଲା ଏଇ ରିସେଣ୍ଟ ଏବେ ହି ହଠାତ୍ ହେଲା ମୋର କିଛି ହଉନଥିଲା ଫୋନ୍ ଚାଲିଥିଲା। ସାଉଣ୍ଡ ପୁରା ଲୋ ପୋକର ହଉଛି ସାଉଣ୍ଡ ମାନେ ଖରାପ ହେଇଯାଇଏ ବେସି
ଷ୍ଟୋରେଜ କେତେ ଚାରି ଟୁ
ମୋ କାଇଁ ମନେ ନାହିଁ କେଜାଣି ଷ୍ଟୋରେଜ୍ ମୁ ଏତେ ଫୁଲ କରିନି ବା ମୋର ଅଛି ଆ। ଷ୍ଟୋରେଜ ଅଛି ଫଟ ଫଟରା ମୋ ଫୋନ ରେ ଥାଏ ଯଦି ସତରଶହ ସତରଶହ କାଟି ଦେଇେଇକି ହଜାର କରିଦେବି ଏମିତି କରେ। ପୁରୁଣା ଫଟୋ ଗୁରା ରଖିବାକୁ ଭଲ ଲାଗେ। ହଁ ପ୍ରାୟ ଯାଏ ଦେହ ଖରାପ ବେଳୁ ଯାଇନଥିଲି ଆଉ।
ହଁ ହଁ। ନାଇଁ ଫଟୋ ଫଟ କହିଲେ ଅଧିକ ନାଇଁ ତ ମୁଁ କହିଲି କଲେଜ ଯାଉଛୁ କିନ୍ତୁ ଗ୍ରୁପ ଫ
ହଁ ଫଟୋ ଉଠାଏ ଷ୍ଟୋରି ଫୋରି ଦେଇ ଦେଲେ ତାପରେ ଇଏ କରିଦିଏ ଆଉ। ହଁ ଆଉ କଣ କରିବି ଫୋନ ତ ନବା।
ମେମୋରି କିଛି ରଖିବ।
ଫୋନରେ ତ ରହିଗଲେ ଫୋନ ଖରାପ ହେଇଯିବ ଫଟ ରଖିକି କଣ କରିବି।
ହଁ ସିଏ ବି ଗୋଟେ କଥା ଆଗ ଫୋନ୍ ଟାକୁ ଦେଖିବାକୁ ପଡିବ।
କେତେ ଦିନ ସବୁବେଳେ କୋଉ ଫଟ ନିଜେ ବି ଯୋଉ ଫଟୋ ଉଠଉଛି ଦି ଥର ଦେଖିଲେ ସଇଲା ଆଉ କଣ କିଏ ଦେଖୁଛି ତାକୁ।
ତାକୁ ବି ଡିଲିଟ ମାରିଦଉଛ ବିିବେକ ବାଧା ଦିଏ ଯେତେବେଳେ ନିଜ ଫଟୋଟା କାଟିଦିଅ।
କଣ କରିବି ଫୋନ ଖରାପ ନହବା ଦରକାର ତା ସେଥିଲାଗି ତ ଏଥିରେ ଫୋନ୍ ଟା ଖରାପ ନହବା ଦରକାର ତେଣିକି ଯାହା ହଉଛି ହଉ ମୋ ଫଟୋ ରେ ନ ହଉ ଆଉଥରେ ଉ ଟି କରିବି ପହଞ୍ଚଥିଲି।
ପେଜ୍ ମେ ମାନେ ଚେଞ୍ଜ ହେଇଯିବ ହେଲା।
ଚେଞ୍ଜ ହେଇଗଲେ ହବ ଆଉ କଣ କରିବି ଆଉ କୋଉ ପଇସା ଜେ ଗୋ ମାନେ ବିଡା ବିଡା ଖାଲି ଗୋଟେ
ମୁଁ ମୋ ଫୋନ୍ କଣ କରିବି ହେଲା ମୋ ଫୋନ୍ ବି ଟିକେ ହ୍ୟାଙ୍ଗ ହେଲା ମୁଁ ମୋ ମୋ ଫଟୋ ଜମାଛାଡିବିନି ମୁଁ ବାଉ ଯାହା ଫଟୋ କାଟିିଦେବି ପଛେ ମୋ ଫଟୋ ଜମା କାଟିବିନି। ହ୍ୟାଙ୍ଗେ ହଉ ପଛେ ପଛେ ଯାଇକି ପି ଡି ଏଫ୍ ଦେଖିବି କୋଉଟା କାଟିବି କଣ କରିବି କିନ୍ତୁ ଫଟ। ତ ନା।
ହଁ ମୋର ଯୋଉଟା ମାନେ ସେମିଷ୍ଟାର ସରଗଲା ତତା ସବୁ କାଟି ଦେବି।
ନା ନା ମୁଁ ଜମା କାଡେନା ମୁଁ ଆସିଲି ମୋ ଗା
ରଖି କଣ କରିବୁ ପଢା ସରିଗଲା ମୋର ତ ପିଜି ମାନେ କରିବାର ନାଇ। ଫିଜି କରିଥାନ୍ତି ତାହେଲେ ମୁଁ ସବୁ ଯାକ ରଖିି ପି ପି ଜି କଲିନି ତା ପରେ ପିଜି ଲାଇନ ଭଲ ଲାଗେନି ହେରା ବହୁତ ଇ ଲାଇନ ଅଛି ମତେ ଭଲ ଲାଗେନି ବହୁତ କଲା ପରେ ଯାଇ ପି ଜି ପି ଏଚ ଡି ଏତେ ସବୁ କିଏ
ଆମ ସାର୍ ଜଣେ ସେ ପିଜି ଦେଇ ଦେଇେ ତାଙ୍କର ଖାଲି ହେଇ ମାନେ ଲେକ୍ଚର ପାଇଁ ହେଇଯାଉଛି ଓରିଟେନରେ। କିନ୍ତୁ ମୋରାଲ ଇଏରେ ହଉନି। ଯୋଉ କଣ ସେଟା ଇଣ୍ଟର୍ଭିୟୁ ଟାଇମ୍ ବେଳକୁ ଯାଉଛି। ମାନେ ତୁମେ କଣ ଖାଲି ଆମର କଣ ଖରା ଦେଖେଇଲାଣି ତମର କଣ ବର୍ଷା। ମୁଁ କଇଲି ଆମର ଇଆଡେ ଟିକେ ଖରା। ଖରା ମାନେ ଖରା ଆତ।।
ଅମ ହବ ସବୁଆଡେ ଆଉ। ଆସ୍ତେ ଆସ୍ତେ ଯିବ। ହଁ।
ଆଉ
ଆଉ କଣ ଖାଇଥିଲ?
ହଁ ସକାଳେ ଖାଇଥିଲି ବରା ଇଟିଲି ତରକାରୀ ଖାଇଥିଲି। ତମେ?
ମୁଁ ଚୁଡ଼ା, ବିସ୍କୁଟ, ଚା ହଁ ଆସେ। ସବୁ ଆସେ।
ହେଲଦି ଜିନିଷ ଖାଉଛ ଚେହେରା କାଇଁ ହଉନାଇଁ ଚୁଡା ଖାଉଚଟି?
ଚୁଡ଼ା ଚାହା ଖାଇବି ଚୁଡା ଖାଇଲେ ଖାଇଲା ବେଳେ ଖାଇଲେ ହବନା ଆଉ ଚୁଡା କଦଳୀ ମୁଁ ଉଆନ୍ସ ଗୋଟେ ଥର ବି ଖାଇପାରିବିନି। ଦେହ ମୋର ବାନ୍ତି ଉଠାଏ ହଉ କ୍ଷୀର। ପିଏ ଏଇ ପାଖରେ ଟିକେ କାହାର କ୍ଷୀର ମାନେ ଏମିତି ଗାଈ ଦୋଳା ନାହିଁ।
ହଁ।
ଆଉ ଓମ୍ଫେଡ କ୍ଷୀର ତ ବହୁତ ମାନେ ଇଏ ଗାଈଙ୍କର କେତେ ଇଏର।
ସିଏ ହଉ କ୍ଷୀର ତ କ୍ଷୀର ଆଉ ତମେ ଏତେ ଗାଈଙ୍କର ଦେଖିଲେ କଣ ହବ।
ଟିକେ ମାଉଁସ ସବୁବେଳେ ଆଣିଲେ ହଅନ୍ତା। ସବୁବେଳେ କେତେବେଳେ ଆଇଁଷ ଖାଇଲେ ପିଇବନି। ଏମିତି ମ। ପିଉନି ଆଉ।
ଏମିତି ତାହେଲେ ନା।
ଯେତେ ଯାହା କଲେ ମୋଟା ହଉନି ବା ବହୁତ କିଛି କଲିଣିି।
ସେ ହବାନି ବ୍ୟସ୍ତ ନାଇଁ ହେଲା। ଦେଖିଦେଲେ ହେଲେ ହବା, ଏ ଏ ଜନ୍ମରେ ତ ଆମର ହବାର ହିଁ ନାଇଁ। ବହୁତ କୋଷିସ୍ କରିଛି, ମୁଁ ଲାଷ୍ଟୁକୁ
ତୋ ଠେଇ କାଦୁଅ ଛାଟିଦେଲେ ହବ। ମୁଁ କଇଲି ଛାଟିଦେଲ।
ମୋତେ ଆ, କଇବେ କଇବେ ଯୋଉ କଣ ସେଟା କଣ ଉଁ, ତା କଣ ଯେ କାଦୁଅ ଇଏ କରନ୍ତି ତାକୁ କଣ କହନ୍ତି? ବଢେଇ ନା କମ୍ବା, ବଢେଇ ଟି ନା ନା ନା ଆଉ ଗୋଟେ କଣ? ଯିଏ ଯୋଉ ଠାକୁର ଫାକୁର ମୂର୍ତ୍ତି ତିଆରି କରନ୍ତି, କମାର।
କୁମ୍ଭାର।
କମ୍ଭାର ନା କଣ?
ହୁଁ।
କଇବେ ତାଙ୍କରି ପାଖକୁ ନେଇକି ତୋ ଦେହରେ ମାଟି ତାଙ୍କୁ ଇଏ ମା ଟି ନେଇକି ଇଏ କରିଦେଲେ ତୁ ହେଇଯିବୁ ମୋଟା, ଆଉ। ମୁଁ କଇଲି ହଁ ସେତିକ ପଛେ ହେଇପାରନ୍ତା ଯଦି ଭଲ ବି ହଅନ୍ତା।
ସେଟା କଣ ପାଇଁ ଯାଇଛି ବି ମୁଁ ଜାଣିପାରୁନି। ସକାଳୁ ତ କି ଛି ନାଇଁ, ଥାଆନ୍ତୁ ଏ ନା।
ଏ ତୋମ ଘର ପାଖରୁ କଣ ଟ୍ରେନ୍ ଲାଇନ୍ ଅଳ୍ପ ବାଟ?
ଆଉ ମାଉସୀ ଘର ପୁରା ପାଖେ ପା ଟ୍ରେଲ୍ ଲାଇନ୍, ଏଇ ଗାଁ ରେ।
ହଁ ଯୋଉ କଇଲ ତ ଚାର୍ଜ ବସେଇଦେବି ଯାଇକି। ମୁଁ ସେଇଟା
ବସେଇ ମଉସା ନେଇକି ବସେଇଦେବେନି।
ହଁ, ହଁ କେତେ ପରସେଣ୍ଟ ହେଇଗଲାଣି ଚାର୍ଜ?
ଫୋଟି। ଫର୍ଟି ରୁ ଥାର୍ଟି ହେଲେ ଗଲା ଆଉ, ତାପରେ ଜଲଦି ଜଲଦି ସରିବ।
ଓ ହଁ। ଆଉ କଣ ଖବର କୁହ?
ମୋର ଚାର୍ଜ ର କିଛି ଟେନସନ୍ ନାଇ। ଚାର୍ଜ ଟା ରଖୁନି।
କଣ କ
କଣ କହିଲ?
ଶୁବା ଗଲାନି ଭଏସ୍ କଟିଲା, କଣ କହିଲ?
ମୁଁ କହିଲି ଚାଳିଶ ରୁ
ହାଲୋ।
କଲା ମାନେ ଶୋଇଲାା ଆଉ।
ହୁଁ, ହୁଁ, ତଳକୁ ପଳେଇ ଆଇଲାଣି କି?
ନାଇଁ ଯାଇଥିଲି ଟିକେ ସିଡି ଘରକୁ ବାଲ୍ଟି ଟା ଆଣିବା ପାଇଁ।
ଓ ହଁ, ତୋମେ ସେଠୁ ଗଲା ବେଳକୁ ଜଣା ପଡୁଚ ହେଲା। ଅ, ହଁ।
ଆାଇିଲେ ମୁଁ କଇଲି ଯୁଁ ବାଲଟି ପୁରେଇକି ସବୁ ନେଇଯିବି ତ।
ହଁ, ହଁ ତୋମ ସିମ୍ ଏୟାରଟେଲ କହିଲ ଟି? ମୁଁ କଇଲି ସି
ନା ତ ଜିଓ ବାନ୍?
ଜିଓ ମାନେ ତ ବ୍ୟସ୍ତ ନାହିଁ ଏମିତି ପ୍ରୋବ୍ଲେମ୍ ଫେସ୍ କରିବା କିଛି ଅସୁବିଧା ନାହିଁ।
କଣ ବ୍ୟସ୍ତ ନାହିଁ? ପ୍ରୋବ୍ଲେମ୍ ହଉନି?
ମୁଁ କଇ ସେଇ ପା କଇଲି ଜିଓ ମାନେ ଆମ ପ୍ରୋବ୍ଲେମ୍ ଫେସ୍ କରିବା ପାଇଁ ରେଡି ହବା ଦରକାର ଆଉ କିଛି ନାଇ।
କରିବାକୁ ରେଡି।
ଏନି ଟାଇମ୍।
ମାନେ କୋଉଠି ନେଟୱାର୍କ ପାଉନି। ମୁଁ ଫାଇଭ୍ ଜି ପକେଇକି ମୋର ୱେଷ୍ଟ ସବୁ।
ହଁ। ତୋମେ ଏବେ ଫାଙ୍କା ରହିବ ନା ନାଇଁ ଆଉ ଟିକେ ପରେ କଥା ହବ ନା କଣ କହୁଚ?
କାଇଁ ବ୍ୟସ୍ତ ଅଛ କି?
ନାଇଁ ନାଇଁ ତମେ ଚାର୍ଜ କହୁଚ।
କଇଁ ମଉସା କୁଆଡେ ଗଲେଣି ବା ସେ କଁ ଏଇନା ନେବେ ଆସିିଲେ
ହଉ ହଉ ତାଲ୍ କଥା ହେଇଚାଲଃ।
ହଁ ବର୍ଷା ଟା ପକେଇ ଯାଏଁ କଥା ହବ ଆଉ ଉଠେଇ ଏଲତ ପକେଇବ
ଉ ହ।
ଉଁ ଆଉ ଚାର୍ ଟା ଅଛି ନାଇଁ?
ଆଉ ଚାର୍ ଟା ହଁ। ଆଉ ଚା ଟା ରୁ ଏଖାଁ ଆଉ ଦିଟା ସାର୍ ଦବା ସରିବନି ଆଉ ଦିଟା ତ। ତାପରେ ଆଉ ଆଉ ଦି ଟା ଯଦି ଦେଖିଆ ତମ ବର୍ଷ
ଆଇଚି ସେତେରେ ଆସ୍‌ଛି ନେଇଁ। ଆଜ୍ଞା। ହଉ ମୁଁ ଜଗିଚି ଆଉ ଛାତ ଉପର
ତିନି।
ମତେ କହୁଚନ୍ତି ଆମ ଭାଉଜମାନେ ସବୁ ମାନାଲି ତମେ ଛାତ ଉରେ ଥାଅ ମେଘ ପକେଇଲେ ଆମୁ ଡାକିବ। ମୁଁ ଉ ଗୋଟେ ଫାଇଦାରେ ଅଛି ଆଉ ଜଗିଚି ଆଉ ଏଲା।
ଅଁ ମୁଁ କେଇଲି ଲାଇନି ଆସିନି?
ନାଁ ପା କାରେଣ୍ଟ୍ କାଇଁ ଦେଇନି କେଜାଣି।
ଓଁ ହଁ।
କଣ କରିଆ ପବନ୍ ମାନେ ଭୀଷଣ ଦେଲାଇ।
ହେଲା ତମର ବର୍ଷା ଆଉ ଏଲା।
ବର୍ଷା ଟା ହବ ଆଉ ବାତ୍ୟା ଲା ନା କଁ ବା?
ବାତ୍ୟା ନଅଉ ବର୍ଷା ହଉ ବାତ୍ୟା ଦରକାର ନାଇଁ ଆମର।
ଉଁ।
ଆଓ ତମେ ଫନି ବାତ୍ୟା ତ ଦେଖିଥିବ? ଅଁ ନାଁ ଫନି ବାତ୍ୟା ହିଁ ଫିଲ୍ କରିଥିବ ଯେ ବାତ୍ୟା ଗୋଟେ କଣ ଏମିତିଆ ଦିନିଷ।
ହଃ ହଁ ସେତିକି ବେଳେ ତ ହେଇତିଲା ଜୋରେ ଆଉ ତ ଏଇନି।
ସେତେବେଳକୁ ଆମେ ସବୁ ଭାବୁଥିଲେ ବାତ୍ୟା ଟିକେ ହଅନ୍ତା ଆମେ ଦେଖନ୍ତୁ ୱାଆ ବାତ୍ୟା ଦେଖିଲା ପରେ ଯୋଉ ମା ଲାଇନ୍ ପଳେଇଲା ତାପରେ ଯୋଉ କଷ୍ଟ।
କାଇିଁ ବା? ଆଇଲା ପୁଣି ପଳେଇଲା ଉଁ ଆ କହୁଚନ୍ତି ଆ ମୋନାଲି ଆଇଲା ଲାଇନି ଫୁଣି ସାଙ୍ଗ୍ ସାଙ୍ଗେ ପଳେଇଲା ପଳେଇଲା ପ ଇଏ ଯେଁତି ଶୁଣ ଯେମିତି ବର୍ଷା ଆସିଲା ଓ ଆଇଲା ଇ ଏ ଗୋଟେ ସରୁ